ହାଲୋ।
ଆପଣ କରିଥିଲେ କି।
ନା ନା ଏଠି ଏବେ ବସିଥିଲି।
ଆଉ ଆପଣଙ୍କ ଆଡେ ଗରମ କେମିତି ହଉଛି।
ଆମ ଆଡେ ତ ଗରମ ପୁରା ଅସହାୟ ହଉଛି ସକାଳ ଛଅଟା ବି ହଉନି ସାଢେ ପାଞ୍ଚଟା ଖଣ୍ଡେ ଗୁଳୁଗୁଳି ଆରମ୍ଭ ହେଇଯାଉଛି ତ ପଇଁଚାଳିଶ ଛୟାଳିଶ ଡିଗ୍ରୀ ତାପମାତ୍ରା ରହୁଛି ତ ଏ ଅତ୍ୟଧିକ ଗରମ ତ ଛାତରେ ବି ମାନେ ଆଗରୁ କଣ ହଉଥିଲା ନା ଛାତରେ ଆମେ ସନ୍ଧ୍ୟାବେଳେ ଯାଇକି ବସୁଛୁ ଛାତରେ ବି ରାତିରେ ଶୋୋଇପଡ଼ୁ କିନ୍ତୁ ଏଥର ସେଇଟା ବି ହେଇପାରୁନି କାରଣ ଛାତଟା ଏତେ ଜୋରେ ତଳଟା ତାତୁଛି ଯେତେ ପାଣି ଢାଳିିଲେ ଯେ ସେଇଟା ଟୋଟାଲ ବି ମାନେ ଯଉ ଥଣ୍ଡା ଲାଗୁନି। କାରଣ କଫୁ ବି ମାନେ ଥିବା ପ୍ରକାର ବି ସବୁ ଅସନ୍ତୁଳିତ ହେଇସାରିଲାଣି ତାର ବ୍ୟବସ୍ଥା କେହି ବି ମାନେ ଗରମରେ ଏମିତି ହେ ବହୁତ ଲୋକ ବି ଘରେ ରହିପାରୁନାହାନ୍ତି ଯ ଯିଏ ବି ବାହାରେ କିଏ କଉ ମଣ୍ଡପର ଏମିତି ବସଛନ୍ତି ଆଉ ଆପଣ ଆଡ଼େ ଗରମ କେମିତି।
ଆମ ଆଡେ ତ ସେମତି ଗରମ ବହୁତ। ଏତେ ଗରମ ହଉଛି ମାନେ ସାମର ବି ସେମତି ପୁରା ସକାଳୁ ସକାଳୁ ମାନେ ପାହାନ୍ତିଆ ଟାଇମ ରେ ଦେଖିବେ ଆପଣ ବେଶୀ ଗରମ ହଉଚି ସେଇ ସମୟରେ ଆଉ ରାତିରେ ତ ଛାଡା ବହୁତ ଗରମ ଦିନ ବେଳେ ତ ଆହୁରି। ଖରା ତ ଏମିତିରେ ଗରମ ହଉଛି ସେଥିରୁ ପୁଣି ଭୁଇଁରୁ ତାତି ଉଠଉଛି ବହୁତ ଗରମ ହଉଛି ସେମିତିରେ ଆଉ ଗଛ ନଥିଲେ ତ ଗରମ ହବ ଏପଟ ତ ଗଛ କାଟି ଦଉଛନ୍ତି ନା ସବୁଆଡେ ଆଉ ସବୁ ରାସ୍ତା କଡରୁ ରା ରାସ୍ତା କରିବା ପାଇଁ ଗଛ କାଟି ଦଉଛନ୍ତି ତାପରେ ଆଣିକି ଗଛ ଲଗଉଛନ୍ତି ତାପରେ ଆଣିକି ଗଛ ଲଗେଇଲେ କି ଲାଭ ଗଛ ତ ବଡ ଗଛ ଏତେ ପୁରୁଣା କେତେ ବର୍ଷର ଗଛକୁ ସବୁ କାଟିଦେଲେ ଆଉ ସେ କି ଲାଭ ହବ ଆଉ ଯୋଉ ଯଉ ଗଛ ଲଗଉଛନ୍ତି ବି ନୂଆ ଗଛ ତାକୁ ପାଣି ଫାଣିି କେହି ଦଉନାହାନ୍ତି ଦାୟିତ୍ଵରେ ରହୁନି ଗାଈ ଫାଇ ସବୁ ଖାଇ ଦଉଛନ୍ତି ଆଉ ଦାୟିତ୍ବ ରେ ନ ରହିଲା ବଳକୁ ସେ ଗଛ ବି ବଞ୍ଚୁନି ଆଉ ଗରମ ବହୁତ ହେଇଛି ଆଉ ଗରମ ବଢିଲା ବେଳକୁ ତ ଗ୍ଲାସିୟର ଯୋଉଟା ଆମର ଅ ନର୍ଥ ପୋଲ ସାଉଥ ପୋଲ ପଟେ ବରଫ ସବୁ ତରଳୁଛି ବରଫ ତରିଲାକୁ ସମୁଦ୍ରରେ ଜଳୀୟ ଅଂଶ ଟା ବଢୁଛି ଆଉ ଜଳୀୟ ଅଂଶ ବଢିଲାକୁ କୋଉ ଦିନ ବୁଡିଯିବ ଦେଶ ଗୁଡାତେ ଜଣା ପଡିବନି ବି। ଆଉ ବହୁତ କିଛି ହଉଛି ସେମିତି ଆପଣ ଦେଖୁନାହାନ୍ତି ଆଉ ସବୁ ପ୍ରକାର ଗରମ ଫରମ ବହୁଛି ମାନେ ବିନା ସିଜିନ ରେ ବର୍ଷା ଖରା ଗରମ ସବୁ ଏମିତି ହଉଛି ଏତକୁ ବର୍ଷା ମୌସୁମୀ ଆସିଯିବା କଥା ହେଲେ ମୌସୁମୀର ଦେଖା ନାହିଁ ଆଉ ଆପଣଙ୍କ ଆଡେ କେମିତି କଣ।
ହ ତ ପକ୍ଷୁ ଟି ମାନେ ପୁରା ତାର ମାନେ ବିଗିଡି ସାରିଲାଣି କାରଣ ଏଥର ଦେଖିବେ ଖରା ଦିନେ ମାନେ ଖରା ଟା ଅତ୍ୟଧିକ ଜୋରେ ହଉଛି କିନ୍ତୁ ଶୀତ ଦିନେ ଶୀତ ନାହିଁ ବର୍ଷା ଯୋଉ ସମୟରେ ହେବା କଥା ସେ ସମୟରେ ବର୍ଷା ହଉନି। ତ ଶୀତ ସମୟରେ ବି ଦେଖିବେ ମାନେ ଶୀତର ଯେଉଁ ମାନେ ଯେତିକି ସମୟ ତାର ରହିବା କଥା ଶୀତଟା ତ ସେତିକି ସମୟ ରହୁନି ତା ଶୀତ ମାସ ବି ମାନେ ବି ଶୀତ ବଦଳରେ ଗରମ ଲାଗୁଛି କାରଣ ଏଥିରେ ଗରମ ହି ଅ ହେଉଛି କାରଣ ପ୍ରକୃତି ସହିତ ଖେଳ ଚଲେଇଛନ୍ତି ମାନେ ଲୋକମାନେ କାରଣ ଗଛଟାକୁ ଆମେ ଗୋଟେ ଗଛ କାଟିକି ନେଇଯିବାଟା ବହୁତ ସହଜ କିନ୍ତୁ ତାକୁ ଛୋଟରୁ ବଡ଼ କରିବା ବହୁତ କଷ୍ଟ ଯେଉଁ ବଡ଼ ବଡ଼ ସବୁ ମୂଲ୍ୟବାନ ଗଛ କେତେ ସର ସ୍କୃତି ହେଉଟା କୋଡ଼ିଏ ବର୍ଷ ପୁରୁଣା ତ କେଉଁଟା ଦଶ ବର୍ଷ କିରୁଣା ସେଇ ଯେଉଁ ଗଛକୁ ସେଇଟା କାଟି ସାରିଲା ପରେ ଆମେ ଏବେ ଚାରା ଗଛ ଆଣିକି ଲଗେଇ ଦେଉଚୁ ଖାଲି ମା ରେ ପୋତି ଦେଇକି ପଳଉଚି ତ ଫଟୋ ଭିଡିଓ ନେଇଯାଉଚି ତ ପଳାଉଚି କିନ୍ତୁ ତାପରେ ସେଇ ଆମେ ପଦକ୍ଷେପ ଗ୍ରହଣ କରନ୍ତେ ଯଦି ତାକୁ କେମିତି ଦାୟିତ୍ୱ ନବା ତାକୁ ପାଣି ଦେବା ତା ଚାରିପଟେ ବାର ହେଉ ବା ଜାଲି ଲଗାଇଦେବା ସେମିତି ଗାଈ ଗୋରୁ କିଛି ଖାଇପାରିବେ ନାହିଁ ଆଉ ତାକୁ ସପ୍ତାହରେ ଥରେ ତାକୁ ସେଠି ଆଣିକି ସାର କିମ୍ବା ଆଉ ଦେବା ତାହେଲେ ଗଛ ଗଛ ବଡ଼ ହବ କିନ୍ତୁ ଖାଲି ଆମେ ଗଛ ଲଗାଇ ଦେଇକି ଗଲେ କଣ ହବ ତ ତେଣୁ କରିକି ଗଛ ହିଁ ସବୁ ସମସ୍ୟାର ସମାଧାନ ଅତ୍ୟଧିକ ଗରମ ହେଉ କି ପ୍ରକୃତିର ସନ୍ତୁଳିନ ମାନେ ସନ୍ତୁଳିତ ହେଇକି ରହୁନି ତାର ବ୍ୟବସ୍ଥା ସବୁଠି ପାଇଁ ଯଦି କିଛି ସମାଧାନ ଅଛି ତାହାହେଲା ଗଛ ତ ପ୍ରକୃତିର ପ୍ରକୋପ ତ ଆପଣ ଦେଖିଥିବେ କିଛି କିଛି ଜାଗାରେ ଏବେ ଭୂମିକମ୍ପ ହେଇଯାଉଛି ତ ଭୂମିକମ୍ପ ହେଇକି ମାଟି ତଳେ ଲୋକ ପସି ଯାଉଛନ୍ତି ବଡ ବଡ କୋ କୋଠା ବାଡ଼ି ସବୁ କିିଛି ଭାଙ୍ଗି ଯାଉଛି ତ ଆଉ କେଉଁଠି ଦେଖିବେ ମରୁଡ଼ି ହଉଛି ତ ମରୁଡ଼ିରେ ଲୋକ ଖାଇବାକୁ ପାଉନାହାନ୍ତି ତାଙ୍କର ଫସଲ ନଷ୍ଟ ହେଇଯାଉଛି ପାଣି ପିଇବାକୁ ପାଉନାହାନ୍ତି ତ ଆଉ ଅନ୍ୟ ଜାଗାରେ ଦେଖିବେ କେଉଁଠି ମାନେ ପାହାଡ଼ରୁ ମାନେ ବଡ଼ ବଡ଼ ପଥର ଖସି ଆସୁଛି ତ ପ୍ରକୃତି ତାର ତାଣ୍ଡବ ଦେଖେଇବା ଆରମ୍ଭ କରିନି ଯଦି ଆମେ ଏବେଠୁ ସାବଧାନ ହେଇକି ତାର ପ୍ରତିକାର ମାନେ ଯେମିତି ଗଛ ଲଗେଇବା ସବୁ ବଡ ଗଛକୁ କାଟିବାନି ସବୁ ବଡ ଗଛ ଗରମ ମାନେ ସିଗରେଟ ଚାନ୍ଦିନୀ ପରିକା କରିଦେବା ଲୋକ ବସିବେ। ଏମିତି କଲେ ହବ ଆଉ ଆପଣଙ୍କ ଆଡେ କେମିତି କଣ ଗଛର ଦାୟିତ ନେଉଛନ୍ତି।
ଆମ ଆଡେ ତ ସେମିତି ଏବେ ଆମ ଏରିଆରେ ଗୋ ଗୋଟେ ରାସ୍ତା ନୂଆ ସବୁ ଚଉଡା ହଉଛି ରାସ୍ତା ଚଉଡା କରିବା ଜାଗାରେ ସେମାନେ ଆମର ଏପଟ ରାସ୍ତା କଡରେ ବହୁତ ବଡ ବଡ କଡରେ ଗଛ ଥିଲା ତାକୁ ସବୁ କାଟି ଦେଲେ। ସବୁ କାଟିଦେଲେ ଏମିତି ଆମ ଏ ଏରିଆରେ ମୁଁ ଦେଖିଲି ତାପରଠୁ ବେଶୀ ଗରମ ବଢି ଯାଇଛି ଆଉ ଯାହା ଗରମ ହଉଥିଲା ବେଶି ଗରମ ହଉଛି ଆଉ ତା ଜାଗାରେ ଗୋଟେ ଛୋଟ ଛୋଟ ଗୋଟେ ଗଛ ଆଣିକି ଲଗେଇ ଦେଇଛନ୍ତି ସେ ଗଛର ଦାୟିତ୍ୱ ଫାଇତ୍ବ ନଉନାହାନ୍ତି। ଫୁଲୁ ଗୁରେ ଜାଲି ବାଡେ ଦେଇଖି ଯାଇଛି। ଜାଡଲି ବାଡେଇଲେ କଣ ହବ ବ ଗଛ ତ ବଢ ବଢି ନି ଠିକ ସେ ତା ଭିତରେ ଲମ୍ବା ଖାଲି ଲମ୍ବି ଯାଉଛି ପତ୍ର ଫତ୍ର କିଛି ରହୁନି ପାଣି ପାଇଲେ ସିନା ଗଛ ବିବ ପାଣି କୋଉଠୁ ପାଇବ ଆଉ ବର୍ଷା ହେଲେ ବର୍ଷା ହେଲେ ବି ଠିକ ସେ ପାଣି ପାଇ ପାରୁନି କାରଣ ଗଛକୁ କଣ କରୁଛନ୍ତି ନା ମାଟି ରାସ୍ତା କଡରେ ମା ମାଟି ଟିକେ ଗଛ ଲଗେଇ ଦଉଛନ୍ତି ଗଛ ଲାଗି ସାରିଲା ପରେ ତା ଚାରିିକଡ ପିଚୁ ରେ ସବୁ ତାକୁ କଭର କରିଦଉଛନ୍ତି ଆଉ ଗଛ କୁଆଡୁ ପାଣି ପାଇବ କୁଆଡୁ ବଢିବ ସେ ଆଉ ଖାଲି ଖରା ଏତେ ଗରମରେ ଗଛ ରହିଲା ବଳକୁ ସେ ଶୁଖି ଯାଉଛି ଗଛ ଶୁଖି ଯାଉଛି ଆଉ ବଞ୍ଚି ପାରୁନି ଆଉ ସବୁ ତ ମେ ମାନେ ପ୍ରକୃତି ଖରାପ ହଉଛି ବୋଲି ତ ଆଉଥର ଯେମତି ଦେଖୁନାହାନ୍ତି ଋଷିକେ ସେରିକା। କି ବାକି ସେପଟେ ହିମାଚଳ ପ୍ରଦେଶ ଆଡେ କେମିତି ବର୍ଷା ହେଇକି କେମିତି ସବୁ ପାଣି ରେ ଭସେଇ ନେଲା ଏଇ ମାର୍ଚ୍ଚ ଏପ୍ରିଲ ମାସ ବେଳକୁ କେତେ ବର୍ଷା କେତେ ଲୋକଙ୍କର ଜୀବନ ପଳିଲା କେତେ ମାଟି ଧସିଛି କେତେ ପୁରା ବର୍ଷାରେ ପୁରା ଭସେଇ ଆଣିଥିଲା କେତେ ଜୋରରେ ଆଉ ତାପରେ ପୁଣି ଆଉ ମଝିରେ ହେଇଥିଲା ସବୁ ଯେତେ ପ୍ରକାର ଅ ମଝିରେ କୋଉଠି ଗୋଟେ ଭୂମିକମ୍ପ ଶୁଣିଛି ସୁନାମ ଆସୁଛି ଭାରି କେବେ କେବେ ଥଥରେ କୋଉ ଗୋଟେ ଗୋଟେ ଦେଶରେ ତ ମାନେ ଗୋଟେ ଗୋଟେ ମାନେ ପାଣି ପୁରା ଘୁଞ୍ଚି ଯାଉଛି ସୁନାମି ଆସିବ ବୋଲି ପୁରା ପାଣି ଘୁଞ୍ଚି ଯାଉଛି ପୁରା ତାପରେ ସୁନାମି ଆସୁଛି ଆଉ ଗୋଟେ ଗୋଟେ ମାଛ ସେଗୁଡା ସମୁଦ୍ରର ବହୁତ ତଳେ ଆସି ରୁହନ୍ତି ଆଉ ତାଙ୍କ ପାଖାପାଖି ଉପରକୁ ଆସିବା ପାଇଁ ଯଦି ଚାହିଁବେ ତାଙ୍କୁ ପାଖାପାଖି ପାଞ୍ଚ ରୁ ଛଅ ମାସ ଲାଗିଯିବ ଆଉ ସେଇ ମାଛ ମାନେ ଉପରେ ଦେଖ ଯାଉଛନ୍ତି ମାନେ ଭୂମିରେ ସମୁଦ୍ର କୂଳରେ ଦେଖ ଯାଉଛନ୍ତି ତାର କାରଣ ହେଲା ପ୍ରକୃତି ବହୁତ ଖରାପ ହେଇ ମାନେ ପ୍ରାକୃତିକ ଜିନିଷ ସବୁ ଖରାପ ହେଇଗଲାଣି ମାନେ ଲୋକଙ୍କ ଏଇ ମଣିଷତ ଯୋଗୁ ତ ସବୁ ଏମିତି ହଉଛି ଯୋଉ ମାଛ କେବେ ଉପର ଆକାଶ ଆଲୋକ ପୋକ ଦେଖିନଥାଏ ସିଏ ଆସିକି ଭୂମିରେ ବୁଲୁଛି ଆଉ କୁହାଯାଏ କି ସେ ମାଛ ଆସିଲେ ବାହାରକୁ ଜାଣିବ କିଛି ନା କିଛି କିଛି ଅସୁବିଧା ହବ ଯେମିତି ପ୍ରକୃତିରେ ଭୂମିକମ୍ପ ଆସିପାରେ କିଛି ଝଡ ଟାଇପ ର ଆସିପାରେ କି କିଛି ବାତ୍ୟା ବନ୍ୟା ଆସିପାରେ। ସେମିତିଆ ମାଛ ଆମର ଜାପାନ ରେ ଦେଖା ଯାଇଥିଲା ତାପରେ ଆଉ କଉଠି ଅଷ୍ଟ୍ରେଲିଆ ନା କୋଉଠି ସେମିତି ବି ସେଠି କୋଉଠି ବି ଦେଖ ଯାଇଥିଲା ସେଇ ଯୋଗୁ ସେଠି ବି ତାଙ୍କର ମୁଁ ସେମିତି ମାନେ ସବୁ ହେଇଥିଲା ଆଉ ତାପରେ କଟା ଏଇ ଯୋଉ ଆମର କୁହାଯାଉଛି ଭୋଲକାନ ଭୋଲକାନ ଫାଟୁଛି ସେଥି ଯୋଗୁ ବି ସବୁ ନେଚର ଖରାପ ହଉଛି ଆଉ ସେ ଯୋଉ ଫାଟୁଛି ବି ଭୋଲକାନ ଫାଟୁଛି ଅତ୍ୟଧିକ ଗରମ ଲାଭା ବହୁଛି ଲାଭ ବାରୁ ବି ବହୁତ ଗରମ ହଉଛି। ଆଉ ସେଇଟା ବି ନେଚର ପାଇଁ ଜମା ଭଲ ନୁହ ପ୍ରାକୃତି ପାଇଁ ଆ ଆପଣଙ୍କରେ କଣ କେମିତି?
ତ ଆମ ଆଡେ ବି ସେମିତି ଏମିତି କହିଲେ ଯୋଉ ବୁଲିବାକୁେ ଆଡେ ଯାଇଥିଲେ ତ ଯୋଉ ପ୍ରଳୟ ଟା ଆଥିଲା ଆମର ଏ ପାଖରୁ ବି ମାନେ ଗୋଟେ ପରିବାର ସେମାନେ ବି ଯାଇଥିଲେ ବୁଲିବା ପାଇଁ ତ ତାଙ୍କର ମାନେ ନିନ୍ୟୁଜରେ ଦେଖିଥିଲେ ପାଖ ଅଞ୍ଚଳର ଲୋକ କହ ତୁ ସେମାନେ ଯାଇଥିଲେ ତ ଘାଟି ରାସ୍ତାରେ ମାନେ ଏତେ ଜୋରରେ ବର୍ଷା ହେଲା ପାହାଡର ଘାଟି ରାସ୍ତା କିଛି ଦେଖାଗଲାନି ଗାଡିଟା ଘାଟି ତଳକୁ ପଡିଗଲା, ତ ସେ ଗୋଟେ ଫ୍ୟାମିଲି ମାନେ ପୁରାଆଡେ ହଜିଗଲା ପରେିକା ମାନେ ଗଲେ ଆଉ ଯେତେ ବି ଯିଏ ଖୋଜିଲେ ଆଉ ତାଙ୍କୁ ପାଇଲେ ନାହିଁ। ତ ଘାଟିରୁ ସିଧା ତଳୁ ଖସି ପହିଲା ତ କିଛି ବି କହିହବନି ମାନେ ପ୍ରକୃତି ତାର ଉଗ୍ର ରୂପ ଦେଖେଇବା ତାର ଆରମ୍ଭ କରିଛି, ମଣିଷ ମାନେ ପ୍ରକୃତି ସହିତ ଖେଳ ଖେଳୁଥିଲେ ଯେମିତି ଗଛ କାଟି ଦଉଛନ୍ତି ଆ ମାନେ ପ୍ରକୃତି ମାନେ ଯୋଉ ନେବା ବୋଲି ଯୋଉ ପଥର କାଟୁଛନ୍ତି, ଯୋଉ ଖଣି ମାନଙ୍କରେ ପଥର କାଟି କାଟି ସେ ପୁରା ତଳୁକୁ ମାନେ ଯାଇସାରିଲେଣି ମାଟି କେତେ ଗଭୀରକୁ ଯାଇ ସାରିଲେଣି ତ ସେରା ସେମିତି କରୁଛନ୍ତି ପାହାଡ ଫଟେଇକି ଯୋଉ ନଉଛନ୍ତି ପଥର ତ ସବୁ କ୍ଷେତ୍ରରେ ପ୍ରକୃତି ସହିତ ମଣିଷ ଖେଳୁଛି, ତ ତେଣୁ ପ୍ରକୃତି ବି ଏବେ ତାର ରୂପ ଦେଖେଇ ଉଗ୍ର ରୂପ ଧାରଣ କଲାଣି ତ ଯୋଉଠି ସୁନାମି ଆସୁଛି ତ ମାଡି ଏକାଥରେ ମାନେ ସେ ଅଞ୍ଚଳ ଟାକୁ ହିଁ ଭସେଇ ଦଉଛି ତ ଗାଈ ଆମର ଯୋଉ ପଶୁ ପକ୍ଷୀ ମାନେ ମାନେ ସେମାନେ ବି ଆଉ ଜଙ୍ଗଲରେ ରହି ପାରୁନାହାନ୍ତି, କାରଣ ମଣିଷ ମାନେ ଜଙ୍ଗଲକୁୁ କାଟିକି ସଫା କରିସାରିଲେଣି ତା ଫଳରେ ସେମାନେ ଆସିକି ଜନବସତି ଆଡେ ଆସୁଛି ଏବେ ଆପଣ ବି ନିୟୁଜରେ ଦେଖୁଥିବେ ହାତୀ କେତେ ପରିମାଣରେ ଆସିକି ମାନେ ଗାଁ ଗହ ଭଳି ଅଞ୍ଚଳ ତ ଛାଡନ୍ତୁ ସହରରେ ବି ପଶିଲାଣି କାରଣ ଜଙ୍ଗଲରେ ଆଉ ତାଙ୍କ ପାଇଁ କିଛି ଖାଦ୍ୟ ଜିନିଷ ନାହିଁ, ସେ ମଣିଷ ତ ସବୁ କିଛି କାଟିକି ଆଣୁଛନ୍ତି ତାଙ୍କର ନିଜର ସୁବିଧା ପାଇଁ।
ଆଜ୍ଞା। ତାଲଚେର ଆଡେ ଆପଣ ଜା ଯିବ କି କୋଇଲା ଜାଗା। ଆଉ ସେପଟେ ବି ସବୁ କୋଇଲା ଯୋଉ ପାଇଁ ସବୁ ମାଟି ତଳୁ ଖୋଳି ଦଉଛନ୍ତି, ଆଉ ଖୋଳି ଦେଲା ଗୋଟେ ଗୋଟେ ଜାଗା ବାଲି ପକେଇ ଦଉଛନ୍ତି। କି ଗୋଟେ ଗୋଟେ ଜାଗା ଫାଙ୍କା ଛାଡି ଦଉଛି। ଆକାଶ ଛାଡିଦେଲାକୁ ସେଠି ଭୂମି ଭୁ ଶୁଡୁଛି, ସବୁ ଲୋକ ଭୁଷୁଡି ଯାଉଛି ଲୋକ ପଶି ଯାଉଛନ୍ତି, ମାଟି ତଳେ ବି ଧସି ଯାଉଛନ୍ତି, ଆଉ ଘର ବି ସମସ୍ତ ଲୋକଙ୍କର ଭାଙ୍ଗି ଯାଉଛି। ଆଉ ଆପଣଙ୍କ ଆରେ ସେମିତି କିଛି ହଉଛି କି? ଆଉ ସେମିତି ଅଛି।
ହଁ ତ ଆମ ଆଡେ ବି ସେମିତି ହଉଛି, କାରଣ ଯୋଉ ସବୁ ଶିଳ୍ପ ଅଞ୍ଚଳ ଯୋଉରା ତ ସେ ଯୋଉ ମାନେ ସେମାନେ ତାଙ୍କ ନିଜ ସୁବିଧା ପାଇଁ ମାନେ ଖୋଳି ଚାଲିଛନ୍ତି ଭ ଯଉ ସେ ଯୋଉ ବଡ କୋଭିର ଗାତଟା ହଉଛି, ସେମାନେ ଆଡ ତାକୁ ବନ୍ଦ କରୁନାହାନ୍ତି, ଯାହା ଫଳରେ ଶ୍ରମିକ ମାନେ ଯୋଉମାନେ କାମ କରୁଛନ୍ତି ବା ଯୋଉ ଲୋକମାନୋନ ବି ଯାଉଛନ୍ତି ସେମାନେ ଅସୁବିଧାରେ ସମ୍ମୁଖୀନ ହଉଛନ୍ତି ତ ମୁଁ ଏବେ ଟିକେ ରହୁଛି ତ ପରେ ଲଗେଇବି।